ହଁ।
ଆଉ କଣ ଖବର ସବୁ ଭଲ।
ହଁ ଆମର ସବୁ ଭଲ ଆପଣଙ୍କର ଏବେ କଣ କରୁଛନ୍ତି ଆପଣ।
ନାଇଁ ଆଜି। ମୁଁ ଏବେ ଟିକେ ଏଇଠି ବସିଥିଲି ଆଜି ପୁରା ଥକି ଯାଇଛି କାହିଁକି ନା ଆଜି ୟୋଗା ଡେ ଥିଲା ନା ଆନ୍ତର୍ଜାତୀୟ ୟୋଗା ଡେ। ଥିଲା ସେଥିପାଇଁ ଆଜି ମୁଁ ସକାଳ ସାଢେ ଚାରିଟା ରାତିରୁ ଉଠିଥିଲି। ଉଠିକି ଗାଧୁଆପାଧୁଆ ସାରିକି ତାପରେ ମାନେ ସବୁ କିଛି ସାରିକି ତାପରେ ୟୋଗା କରିବାକୁ ଯାଇଥିଲି ଆମର ଏଇ ପାଖରେ ଗୋଟେ ୟୋଗା ସମ୍ମିଳନୀ ହଉଥିଲା ଯୋଗର ସେଠିକି ଯାଇଥିଲି ତ ସେଠି ପୁରା ରା ସକାଳ। ସାଢେ ପାଞ୍ଚଟ ରୁ ସକାଳ ଦଶଟା ଯାଏ ଆମର ଯୋଗ କରାଗଲା ଯେମିତି ସୂର୍ଯ୍ୟ ନମସ୍କାର ହେଲା କେମିତି ସବୁ ପ୍ରକାରର ବହୁତ ପ୍ରକାର ଯୋଗ କରାଗଲା ସବୁର ନାଁ ତ ମୋର ମନେ ନାହିଁ କରାଗଲା ପରେ ସକାଳ ଦଶଟା ବେଳେ ସେଠି। ମାନେ ସକାଳର ଭୋଜନର ବ୍ୟବସ୍ଥା ଥିଲା ତ ମୁଁ ସେଠି ଖାଇକି ଆମର ହେଇଥିଲା ଉପମା ଆଉ ହଉଛି ପୁରୀ ଆଉ ତରକାରୀ ତ ମୁଁ ସେଠି ଖାଇକି ତାପରେ ହଉଛି ଆସିଲି ଆଉ ଆସିକି। ତାପରେ ମଧ୍ୟ କଣ ହେଇଥିଲା ନା। ଆପଣ ଆଜି ସକାଳ କୁଆଡେ ଯାଇଥିଲେ।
ମୁଁ ସାଢେ ଚାରିଟା ର ମୁଁ ତିନିଟା ପନ୍ଦର ରୁ ଉଠିଥିଲି କାରଣ ସାଢେ ଚାରିଟାରେ ମତେ ଏ ଯୋଉ ମାନେ ପାଞ୍ଚଟାରେ ଗୋଟେ ବସ୍ ଥିଲା ସେଇଥିଥରେ ମତେ କଳିଙ୍ଗ ଷ୍ଟାଡିୟମ ଯିବାର ଥିଲା ତ ଆଉମାନେ ସବୁ ଗ୍ରୁପ ହେଇକି ଯାଇଥାନ୍ତୁ ସେ। ସେଥିରେ ମୁଁ ତିନିଟା ପନ୍ଦରରେ ଉଠିଥିଲି ତାପରେ ମାନେ ସେତେବେଳେ ମୁଁ ଉଠିଥିଲି ବାଥରୁମ ଯିବି ବୋଲି ତାପରେ ମୁଁ କହିଲି ଚାରିଟାରେ ତ ତାପରେଉ ଉଠି ପାରିବିନି ମୁ ଯାଉଛି ବସିକି ମୋବାଇଲ ଦେଖିବି ତାପରେ ମୋବାଇଲ ଦେଖିଲି ଚାରିଟା ଯାଏଁ। ତାପରେ ଚାରିଟା ରେ ଉଠିକି ଯାଇକି ସବୁ ନିତ୍ୟକାମ ସାରି ଯାଇକି ଗାଧେଇଲି ଗାଧେଇ ସାରିକି ଯୋଉ ସ ମାନେଯୋଉ ୟୋଗା ଡ୍ରେସ ପିନ୍ଧିଲି ତାପରେ ସେଇଠିକି ଗଲୁ ଆମେ ଆମେ ସେଇ ବସ୍। ରେ ଯେତେବେଳେ ବସିଲୁ ସେଇ ବସ ଭିତରେ ଗୋଟେ ଗୋଟେ ୟୋଗା ର ଗୋଟେ ଗୋଟେ ଡ୍ରେସ ଦେଲେ ତା ତାପରେ ସେଇଠି ଆମେ ଗଲୁ କଳିଙ୍ଗ ଷ୍ଟାଡିୟମ କଳିଙ୍ଗ ଷ୍ଟାଡିୟମ ରେ ବି ଯୋଗ କଲୁ ସେଇଠି ସବୁ ଯୋଗ କରିସାରିଲା ପରେ ସେଇଠୁ ଆମେ ଆସିଲୁ। ଆସିଲା ବେଳେ ଆମମାନେ ଦହିବରା ଖାଇକି ଟିକେ ଆସିଲୁ ତାପରେ ସେଇଠି ବି ସବୁ ପ୍ୟାକେଟ ଦଉଥିଲେ ପ୍ୟାକେଟରେ ସବୁ ଥିଲା ଗୋଟେ ବଡ କେକ୍ ଟେ ତାପରେ ଗୋଟେ ପେପର ବୋଟ। ର ଗୋଟେ ଥଣ୍ଡାଟେ ତାପରେ ଯୋଉ ସୋୟାଷ୍ଟିକ ଆଉ କାହାକୁ ସୋୟାଷ୍ଟିକ ମାନେ କୁୁରକୁରି ସବୁ ପ୍ରକାରର ଥିଲା ସେଥିରେ କାହାକୁ କୋଉଟା ମିଳିଛି ତାପରେ ଗୋଟେ ଲଟି ଚାକୋପାଏ ଦେଇଥିଲେ ଆଉ ଗୋଟେ ବିସ। କୁଟ ଦେଇ ଥିଲେ ଏତିକି ଗୋଟେ ପ୍ୟାକେଟ ରେ ଥିଲା ତାପରେ ସେଠି ସବୁ ମ୍ୟାଟ ଗୁଡାକ ପୁରା ମାନେ ଫ୍ରି ରେ ସେ ମାନେ ସବୁତକ ମ୍ୟାଟ ଥିଲା ଗମେଣ୍ଟ ର ଆଉ ସେ ମ୍ୟାଟ ଗୁଡାକ ଆମେ ମାନ ଯେତିକି ଆଣିଥିଲୁ। ମାନେ ସବୁ ତକ ବସ୍ ଭିତରେ ଆମେ ମାନେ ଲୁଚେଇକି ଆଣି ଦେଇେଇଥିଲୁ କିନ୍ତୁ ଆମ ବସ୍ ଟା ଚେକିଂ ହେଲାନି ନହେଲେ ସମସ୍ତଙ୍କ ବସ୍ ଚେକ୍ ହଉଥିଲା ଆମ ବସ୍ ଚେକ୍ ହେଲାନି ତ ଆମର ଯେତିକି ସବୁ ମ୍ୟାଟ ଥିଲା ସବୁ ରହିଗଲା ତ ଆମେ ଯେ ଆମେ ଯେତେବେଳେ ଓଲେହିଲେ ମ୍ୟାଟ ଗୁଡାକ ଯେତବେଳେ ଆମେ ନେଇକି ଆସିଥିଲୁ ଆମର ସବୁ ତାକ ମ୍ୟାଟ ରଖିଦେଲେ କହିଲେ କି ଯେ ଆମେ ମାନ ଯୋଉ ମ୍ୟାଟ ରେ ଆମେ ମାନ ସେଇଠି ଯୋଗ କରିବୁ ଆମେ ମାନେ ମ୍ୟାଟ ନବୁନୁ ଆମେ ମାନ ଯଦି ମ୍ୟାଟ ନବୁ ତାହେଲେ ଏଇଠି ତଳେ କରିବୁ। ମୁଁ କହିଲି ହଁ ମତେ ନହେଲେ ଗୋଟେ ଦିଅନ୍ତୁ ନହେଲେ ତିନିଟା ନ ଦିଅନ୍ତୁ ମୁଁ ଯେତେଟା ଆଣିଥିଲି ମୋର ଟୋଟାଲି କିଛି ଦେଲୋନି ସେମାନେ ତାଙ୍କର ସବୁ ଭିତରେ ବାଣ୍ଟିକି ନେଇଗଲେ ଆଉ ଆମେମାନେ ଯେତିକି ସବୁ ଯାଇଥିଲୁ ସବୁ ଆମମାନଙ୍କୁ କିଛି ଦେଲେନି।
ଓହୋ ଆପଣଙ୍କୁ କୋଉ ରଙ୍ଗର ଯୋଗର ସାର୍ଟ ମିଳିଛି।
ଅ ଗୋଟେ ଧଳା ରଙ୍ଗର ସେଇଟା ମାନେ ତାର ପୁରା ଧଳା ଟା ସେଇଟା ଗୋଟେ ଯୋଗର ଗୋଟେ ପଛ ପଟେ ବି ଗୋଟେ ସିମ୍ବଲଟେ ହେଇଛି ଆଗ ପଟେ ବି ଗୋଟେ ସିମ୍ବଲ ହେଇଛି ତାପରେ ତା ତଳେ ଲେଖ ଖା ହେଇଛି ଆନ୍ତର୍ଜାତିକ ଆ ଯୋଉ ଯୋଗ ଦିବସ ଜୁନ ଏକୋଇଶି।
ହଁ ହଁ ତାହେଲେ ସେଇ ଭଳିଆ ହିଁ ମତେ ବି ଗୋଟେ ମିଳିଛି ସେଠି ଆମକୁ ଦଉଥିଲେ ଏଇ ଯୋଉ ଟି ସାର୍ଟ ଗଞ୍ଜି ଭଳିଆ ସେଇଠି ଧଳା ରଙ୍ଗର ଦଉଥିଲେ ସେଠି ଆଗରେ ଆଉ ପଛରେ ସେମିତି ଲେଖା ହେଇକି ଲୋଗୋ ଟେ। ମାନେ ଅଛି ପଛରେ ଅଛି ପୁରା ଧଳା ରଙ୍ଗର ପୁରା ଧଳା ରଙ୍ଗର ଆଉ ହଉଛି ଯୋଉ ଯୋଗର ମ୍ୟାଟ ଯୋଉ କୁହନ୍ତିନି ଯୋଉ ପକେଇକି ତା ଉପ ପରେ ଯୋଗ କଲେ ହଉଛି। ହଁ କାଟିବନି ସେଇଟା ବି ହଉଛି ମତେ। ଆମ ମାମାନଙ୍କୁ ସବୁ ଦେଇଦେଲେ କାହିଁକି ନା ସେଇଟା ତ ହଉଛି ବଣ୍ଟା ହଉଥିଲା ନା କିଏ ଗୋଟେ ଦାତା ଦଉଥିଲେ ଆଜି ଯୋଗ। ଦିବସ ସେଥିପାଇଁ ଆମମାନଙ୍କୁ ଦେଇଦେଲେ ମୁଁ ଆମ ଘରକୁ ନେଇ ଆସିଛି ମୁଁ ଭାବିଛି କି ପ୍ରତିଦିନ ସକାଳୁ ଉଠିକି ସେଇ ଯୋଗ ମ୍ୟାଟ ରେ ମାନେ ଯୋଗ। ଆସନ ମତେ ଯାହା ଯାହା ଆଜି ଶିଖେଇଛନ୍ତି ସେଇ ସବୁ ଯୋଗ ଗୁଡାକ କରିବି ଆଉ ଜାଣିଛନ୍ତି ଆପଣ ଯୋଗ ଉପରେ ଆଜି ସେ କେତେ ଭଲ ଭଲ କଥା ସବୁ ସେ ଆସିଥିଲେ କହୁଥିଲେ, ଯୋଗ କଲେ ଆମର ଜମା ବି ରୋଗ ହବନି ଜାଣିଛ ଜାଣିଛନ୍ତି ନା ନାଇଁ ଆପଣ ବି ସେଇୟା କରନ୍ତୁ ବୁଝିଲେ।
ହଁ ମୁଁ ତ ସବୁବେଳେ ସକାଳୁ ଉଠିକି ଯୋଗ କରୁଛି ଆଉ ସବୁବେଳେ ସକାଳୁ ସାଢେ ଛଅଟା ରୁ ସାଢେ ଦଶଟା ସାଇକେଲ ଚଲଉଛି ଏକାଥରିକା ବୁଲିିବାଲିକି ସବୁ ଆଡୁ ବୁଲି ବାଲିକି ଆସୁଛି ତାପରେ ଆଉ। ତ ମୋର କିଛି କାମ ନାହିଁ ପୁଣି ପାଞ୍ଚଟା ବେଳେ ଯାହା ଟିଉସନ ଅଛି ତାପରେ ସବୁ ଘର କାମ ବି ମୁଁ କରିଦଉଛି ସବୁ ତକ ତାହଲେ ମୁଁ ତ ସକାଳୁ ଉଠିକି ଯୋଗ ସବୁବେଳେ କରୁଛି ଆପଣ କରୁଛନ୍ତି କି ନାଇଁ?
ହଁ ମୁଁ ଆଗରୁ ଏମତି ଧର ମୋର କୁଆଡେ ଯିବାର ଥିବ ମୁଁ ଗାଡି ବଦଳ ମିଳେ କି ବେଳେ ବେଳେ କାହା ଯଦ୍ଦି ଆମର ପାଖରୁ କିଛି ଜିନିଷ ଆଣିବାର ଥିବ ମୁଁ ଚାଲିକି ପଳା ହେଲେ ସେମିତି ଦିନର ତିରିଶ ମିନିଟ କି ଘଣ୍ଟେ ବାହାର କରିକି ସେ ଯୋଗ କି ସେ ସବୁ କଥା ମୁଁ ଶୁଣିବାକୁ ପାଇଲି ତ ସେଇଠି ମୁଁ ଭାବିଲି ସତ କଥା ତ ମୁଁ ଯେ ଯେବେ ଯେବେ ବେଶି ଚାଲୁଛି ସେବେ ସେବେ ହିଁ ମତ୍ ମତେ ଲାଗୁଛି କି ମୁଁ ପୁରା ମାନେ ଯୁବ ଯୁବତୀ ଅଛି ହେଲେ ଯେତେବେଳେ ମୁଁ ଚାଲୁନି ବେଶୀ ସେତେବେଳେ ଲାଗୁଛି କି ମୁଁ ବୁଢୀ ହେଇଗଲିଣି ସେଥିପାଇଁ ମୁଁ ଭାବିଛି ଆଜି ପୁରା ମନସ୍ଥ କରିଛି ନିଜକୁ ନିଜେ କି କାଲିଠୁ ମୁଁ ଯେମିତି ହେଲେ ବି ତିରିଶ ମିନିଟ ଆଗ ତ କାଲି ଯଦି ହବ ମୁଁ ପନ୍ଦର ମିନିଟ କରିବି ତାପରେ ଠୁ ତିରିଶ ମିନିଟ ରୁ ଘ ଗୋଟେ ପର୍ଯ୍ୟନ୍ତ ମୁଁ ସବୁଦିନ ସକାଳୁ ଯୋଗ କିଛି କରିବି ଚାଲିବି ପନ୍ଦର ମିନିଟ ତାପରେ ଯୋଗ କରିବି। ଯୋଗ କଲେ ମୁଁ ନିଜକୁ ନିଜେ ଆ ମାନେ ଟିକେ କଣ ରହିପାରିବି ଫିଟ ରହିପାରିବି। ସେଥିପାଇଁ ଯୋଗ କରିବି ଆଉ ଏଇଟା ବି ଆପଣ କଥା କହିଲେ ଆମର ଯୋଉ ମାମା ମାନେ ଅଛନ୍ତି ଆଗ କାଳର ମଣିଷ ମାନେ ସେ ଯୋଉ ବୁଢୀ ହେଇଗଲେଣି ତାଙ୍କୁ ଦେଖନ୍ତୁ ସେମାନେ ସବୁଦିନ ନଟର ପଟର ନଟର ପଟର ହେଇକି ଏ ଘରୁ ସେ ଘରୁ ସେ ଘରୁ ସେ ଘରୁ ଏମିତି ହେଇକି ଯୋଉ କାମ ଧନ୍ଦା ସବୁ କରୁଥିଲେ ରୋଷେ ସେଇ ହେଲା କି ଲୁଗାପଟା ଆଣିବା ହେଲା, ସିଡିି ଚଢାଚଢି ହେଲା, କି କଣ ଘର ଓଳେଇବା ହେଲା ତ ସେଇଟା ବି ତ ଗୋଟେଟା ଭଳିଆ ଯୁଗ ନା ଆଉ ଜାଣିଛନ୍ତି ଆମ ଘର ପାଖରେ ଡ୍ୟାନ୍ସ ମାନେ ଯୋଉ ଛୁଆ ମାନେ ସବୁ ଡ୍ୟାନ୍ସ କରୁଛନ୍ତି ସେମାନେ ବି ପୁର ପତଳା ଇଏ ରଖିଛନ୍ତି ଯେମିତି ଆଜିକାଲି ସବୁ ଜିମ ରେ ଜୁମ୍ବା ଡ୍ୟାନ୍ସ ହଉଛି ସେଇଟା ବି ଗୋଟେ ପ୍ରକାରର ଯୋଗ ତ ଡ୍ୟାନ୍ସ କଲେ ବି ଭଲ ଆପଣ ବି ମଝିରେ ଡ୍ୟାନ୍ସ କରୁଥିଲେ ଏବେ କରୁଛନ୍ତି ତ।
ନା ଏବେ ଆଉ ମୁଁ କରୁନି କାରଣ ମୁଁ ଟିକେ ଚାରିଟା ବେଳେ ଫାଙ୍କା ରହୁନି ତ ସେ ଯୁଗରୁ ମୁଁ ଆଉ କରୁନି ଏଇ ବର୍ଷ ହେଲାଣି ମୁଁ ଆଉ ଯାଉନି ନହେଲେ ଆଗରୁ ବି ମୁଁ ଯାଉଥିଲି ତାପରେ ଏବେ ଯୋଉ ଖରା ବି ହଉ ଆଗରୁ ବି ଖରା ହଉଥିଲା ଏଇ ବର୍ଷା ବର୍ଷେ ହେଲାଣି ମୁଁ ଟୋଟାଲି ଯାଉନି ତାପରେ ଏଇଠି ଯୋଉ ହଉଥିଲା ଆମର ତ ସେଇଠି ମାନେ ସେଇଠି ଭଲ ହଉଥିଲା ବହୁତ ବଡ ଜାଗା ଟା ବି ସେଇଠି ଆମେ ଯାଇକି ଯୋଗ ଫୋଗ କଲୁ। ତାପରେ ସବୁବେଳେ ମୁଁ ଆଜି ବି ମୁଁ ସେଇପଟକୁ ଯେତେବେଳେ ଗଲି ମୁଁ ଆଉ ଚାଲିକି ଗଲିନି ମୁଁ ସାଇକେଲ ନେଇକି ଯାଇଥିଲି ମାନେ ଆମର ସେଇଟା ବସ୍ ଟା ସାଇ ମନ୍ଦିର ପାଖରେ ଥିଲା ତ ଆମେ ମୋ ପୁରା ସାଇ ମନ୍ଦିର ଯାଇ ବସ୍ ସାଇକେଲ ନେଇ ଗଲି ସେ ଠ ଗୋଟେ ଜାଗାରେ ସାଇକେଲ ରଖିଦେଲି ତାପରେ ଆସିଲା ବେଳକୁ ପୁଣି ଆମକୁ ସେଇଠି ଛାଡିଦେଲେ ସେଇଠି ଆମେ ଆସିଲୁ ତାପରେ ସେଇ ଗଞ୍ଜି ଗୁଡାକ ଆମର ଯୋଉମାନେ ସବୁ ଯାଇଥିଲେ ଯୋଉମାନେ ସେ ତାର ମେନେ ସେମାନଙ୍କୁ ସବୁ ଦେଇ ଦେ କଣ ଦିଆ ହେଲା ଆମମାନଙ୍କୁ ଗୋଟେ ଗୋଟେ ଦିଆ ହେଲା ତାପରେ ଆମେ ମାନେ ବି ଚାହିଁଥିଲେ ଦିଟା ଆଣିପାରୁନ ଆଣିଥାନ୍ତୁ କିନ୍ତୁ ମୁଁ ଦିଟା ଆଣିକି କଣ କର ବାର ବର୍ଷ ତ ପୁଣି ଯିବି ନା ତ ଦିଟା ଆଣିକି କିଛି ଲାଭ ବି ନାହିଁ ଆର ବର୍ଷ କିନ୍ତୁ ଯଦି ଯି ବି ତାହେଲେ ଆପଣ ବି ମୋ ସହିତ ଯିବେ ହେଲା ତାପରେ ଆମେ କଳିଙ୍ଗ ଷ୍ଟାଡିୟମ ମିଶିକି ଦି ଜଣ ସ୍କୁଟି ରେ ପଳେଇବା କାରଣ ସେଟା ତ ବହୁତ ଦୂର ଆମେ ଚାଲିକି ଯାଇପାରିବାନି ଆମେ ଗାଡିରେ ପଳେଇବା ଆଉ।
ହଁ ହଁ ନିଶ୍ଚିନ୍ତ। ତ ମୁଁ ବି ସେୟା ଭାବୁଥିଲି। କି ଆମେ ବି ଯାଇକି ଏଥର ଗୋଟେ ବଡ ଦାମ ସେଇ ଆମେ ଆହୁରି ବି ବହୁତ କିଛି ଶିଖିବା ବହୁତ ଲୋକଙ୍କ ସହିତ ଭେଟିବା ବହୁତ ଲୋକଙ୍କ ବିଷୟରେ ଜାଣିବା ବହୁତ ଲୋକ କେତେ ସମୟ ଯୋଗ କରୁଛନ୍ତି। କୋଉ କୋଉ ଭଳିଆ ଯୋଗ କରୁଛନ୍ତି। ସେ ବିଷୟରେ ମଧ୍ୟ ଜାଣିବା ତ ସେ ବିଷୟ ଜାଣିଲେ ଆମକୁ ବି ଟିକେ ଅନୁଭୂତି ହେଇଯିବ ଆମେ ବି ଆମ ଅ ତଳ ପିଢି ମାନଙ୍କୁ ଯୋଉ ରହିଲା ଆମର ସାନ ପିଢି ମାନଙ୍କୁ ହେଲା କି ଆମର ବଡ ପିଢି ମାନଙ୍କୁ ହେଲା ଯୋଗ ବିଷୟରେ ଆମେ ଭଲସେ ବୁଝେଇ ବି ପାରିବା ଭଲସେ ଶିଖେଇ ପାରିବା ସେଟା ବି କରିପାରିବା ଆଉ ସବୁ ଖାଇବା କଥା ତଥାପି ଆମେ ତାକୁ କହିପାରିବା କି ତେଲ ଭାଜି ଖାଉନି ସେଇଟା ଭଲ ନୁହଁ ଦେହ ପାଇଁ ସବୁବେଳେ ସବୁଜ ପନିପରିବା ଆଉ ଫଳ ସବୁ ତ ଏମିତି କହିବି ବୁଝିଗଲେ ତ ଆପଣ ବି ସେୟା କରିବେ ହେଲା।
ହଁ ହଁ ହଉ ରଖୁଛି।
ହଁ ମୁଁ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ ଏବେ ରଖୁଛି।
ହଁ।